ହ୍ୟାଲୋ।
ହ୍ୟାଲୋ, ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ, ହ୍ୟାଲୋ। ହ୍ୟାଲୋ, ଆପଣଙ୍କୁ କ ମୋ କଥା ଆପଣଙ୍କୁ କ ମୋ କଥା ଶୁଭୁନାହିଁ କି?
ହଉନ।
ଆପଣଙ୍କୁ କ ମଣ କଥା ଶୁଭୁନାହିଁ କି?
ହ୍ୟାଲୋ।
ଆପଣଙ୍କୁ କଣ ମୋ କଥା ଶୁଭୁନାହିଁ କି? ଆପଣଙ୍କୁ କ ମୋ କଥା ଶୁଭୁ ନାହିଁ କି ଆପଣଙ୍କୁ କ ମୋ କଥା ଶୁଭୁ ନାହିଁ କି? ଆପଣଙ୍କୁ କ ମୋ କଥା ଶୁଭୁ ନାହିଁ କି? ଆପଣଙ୍କୁ କ ମୋ କଥା ଶୁଭୁ ନାହିଁ କି, ବୋଧେ ବୋଧେ ୟର କର୍ଡ ଲାଗି ଯାଇଥିଲା ସେଇଟା ବନ୍ଦ କରିଦେଲେ ଶବୁ ଶୁଭିବ। ଏବେ ଆପଣଙ୍କୁ ମୋ କଥା ପୁରା ସ୍ପଷ୍ଟ ଭାବରେ ଶୁଭିଲା? ଆଉ ମୁଁ କଣ ଆଜି ଦେଖିବାକୁ ପାଇଲି କି ଆପଣ ଆଜି ସକାଳୁ ଏ ଏତେ କାମ କରିକି ଥକି ଯାଇଛନ୍ତି ମାନେ ଆ ଆପଣଙ୍କର ଆଜି ମଟରଟା କଣ ଖରାପ ହେଇଯାଇଥିଲା କି?
ହଁ ମଟର ପୋଡି ଯାଇଥିଲା ବହୁତ ପାଣି ନଥିଲା ଗାଧେଇଲା ବେଳକୁ। ଦେଖିଲା ବେଳକୁ ମଟର ଲଗେଇଲି ପାଣି ନଥିଲା ଦେଖିଲା ପାଣି ସରିଥିଲା। ମିସ୍ତ୍ରୀ ଡାକିଲୁ, ମିସ୍ତ୍ରୀ ଆସିକି ଦେଖିଲା। ଠିକ୍ ଅଛି ଦେଖିଲା ମଟର ଖୋଲିକି ଦେଖିଲା ଦେଖିଲା ବେଳକୁ ମୋଟର ପୋଡି ଯାଇଛି ଆଉ ମିସ୍ତ୍ରୀ ଦେଖିକି ଗଲା। ଆ ଘର ଓନରକୁ କୁଆଗଲା ସେ କହିଛି ତ ଏପର୍ଯ୍ୟନ୍ତ କିଛି ଠିକ ହେଇନି ଆଉ ପଡ଼ିଶା ଘରୁ ପାଇପ ପକେଇକି ପାଣି ଆଣିଲୁ, ଗନ୍ଥା ସଫା କଲୁ ରୋଷେଇ ବାସ କଲୁ। ଆଉ ଇଏ ସାତ ଆଠ ବାଲଟି ପାଣି ବି ରଖିଛୁ। ହାଣ୍ଡି ର, ତସଲା ର, ବାଲଟି ର। ଆଉ ଦେଖାଯାଉ କଣ ହଉଛି ଫେରି ଏଇନା ବର୍ଷା ଫକେଇଲାଣି। କେମିତି ମିସ୍ତ୍ରୀ କେଷ ଆସିବ କଣ କରିବ? ଭାରି ଟେନସନ ପାଣି ନାଗି ପାଣି ନ ରହିଲେ ଏତ କିଛି କରିହବନି ଏଇଭଳିଆ ସମସ୍ୟା ଭିତରେ ଆଜି ରହିଛି ଆଉ।
ଆଚ୍ଛା ଆପଣ ଯୋଉ ମିସ୍ତ୍ରୀ କୁ ଆଜି ସକାଳୁ ଫୋନ କରି କହିଲେ ସିଏ ଯୋ ସାଙ୍ଗେ ସାଙ୍ଗେ ପଳି ଆସିଲା। ତା ମାନେ ଆପଣ ସେ ମିସ୍ତ୍ରୀ ଠୁ ଆଗରୁ କାମ କରେଇଥିଲେ ନା ଏଇଟା ପ୍ରଥମ ଥର ପାଇଁ?
ନା ନା ସିଏ ମିସ୍ତ୍ରୀ କାମ କରିନଥିଲେ ସିଏ ମିସ୍ତ୍ରୀ ସୁଇଚ ଅଫ କରିଦେଇ ଯେ ଆଉରି ରଥ ହେଲା କହିଲା ମୁଁ ଗାଁ ଯାଉଚି ମୋ ପିଲାଙ୍କୁ ପଠେଇମି। ପୁଣି ତାପରେ ଭଲ ହବ ଶୋଇପଡ଼ ଆଉ ଗୋଟେ ମିସ୍ତ୍ରୀ ଡାକିଲେ, ସିଏ ଯେ ବାର ବାର ଆସିଲା ବେଳକୁ ମୋତେ ଖରାପ ଲାଗୁଚି, ତାକୁ ଆଉ ଡାକିଲେନି ଆଉ ଗୋଟେ ମିସ୍ତ୍ରୀ ଡାକିଲେ। ସେ ଯା ହଉ ଠାକୁରଙ୍କ ଦୟାରୁ ସକାଳ ସେ ଘରେ ଥିଲେ କାମକୁ ଯାଇନଥିଲେ। ଥାଅ ସେ ଆସୁ ଦେଖିକି ସେ ଯାଇଚନ୍ତି କଣ ହଉଚୁ ଆସୁ ଦେଖାକରି କଣ ହଉ
ଆଉ ଯୋଉ ମିସ୍ ସ୍ତ୍ରୀ କୁ ଡାକିଲେ ସେ ମିସ୍ତ୍ରୀ ଟା କାହାଙ୍କର ଚିହ୍ନା ଥିଲା ଆପଣଙ୍କ ତଳ ଘରର?
ହଁ ଆମର ତଳ ଘର ଥିଲା ସେ ଜଣଙ୍କୁ କଲ୍ କଲେ ସେ ଆଉ ଜଣଙ୍କୁ ଫୋନ୍ କଲେ ସେ ମିସ୍ତ୍ରୀ ପଠେଇଲେ। ଯାହା ହଉ ଦେଖିକି ଯାଇକି ସବୁ ଅସୁବିଧା ସୁବିଧା ସେ କହିଦେଲେ, ଆଉ ଯେ ଆଉରି ଅସୁବିଧା ଥବ ଘର ଅନର ଆସ ସିଏ କଣ କହିବେ ଆଉ।
ଆଚ୍ଛା, ଆଚ୍ଛା ତାହେଲେ ଏତେ ସବୁ କଥା ଆପଣ ଆଜି ସକାଳ ଠାରୁ ସହିଛନ୍ତି। ମାନେ କାର ମୁହଁ ଚାହିଁକି ଉଠିଥିଲେ କେଜାଣି। ଆଉ ଆଜି ଯେତେବେଳେ ଆପଣ ମିସ୍ତ୍ରୀକୁ ଡାକିଲେ ସେଇ ମିସ୍ତ୍ରୀ କୋଉ ଅଞ୍ଚଳରେ ଆପଣ ଜାଣିଚନ୍ତି? ଆଉ ସେ ମିସ୍ତ୍ରୀ କେତେ ସମୟ ଭିତରେ ଆପଣଙ୍କ ଡା କିବାର ଆସିଗଲେ?
ସେ ଅଧଘଣ୍ଟେ ଭିତରେ ଆସିଲା। ସାଙ୍ଗେ ସାାଙ୍ଗେ ଡାକିବାରୁ ସିଏ ଆସିଲା ଆସିକି ଦେଖିଲା, ଖୁଲିଖାଲି ସେଇ ବାଗେଇଲା ମଟର ଚଲେଇଲା ହେଲାନି। କଇଲା ମଟର ଖୋଲିବାକୁ ପଡିବ, ମଟର ଖୋଲିଲା ଆମର ଦେଖିଲା ମଟର ପୋଡି ଯାଇଛି। ଆଉ ସେ କହିଲା କି ମଟର ଲାଗିଚି ସେଇଟା ଓ ଆଉ ତ ଲଗେଇନି। ଏ ପୁଡ଼ିବନି ହୁଇଲ ଖୋଲିଲା କଣ ଗୋଟେ କହିଲା ସେଟା ଖୋଲି ଯାଉଚି, ସେ ସଜାଡିବେ ସେ ବାରବାରେ ପୋଡିଯିବ। ଆଉ ହେଇ ଘର ଓନରକୁ ଜଣା ହେଲା ଘର ଓନର କହିଚି ତ ଆସିକି ସଜାଡିବି ବୋଲି, କଣ କରୁଚି କେଇଜାଣେ ସେ ଚାରଟା ପାନ୍ସଟା ବାଜିଲାଣି ପାଣି ନାଇକି ହଇରାଣେ, ଆଉ ଆଉ ଆଉ ଗୋଟେ ସାଙ୍ଗ ଘରୁକୁ ଯାଇକି ପାଇପ୍ ନେଇକି ଆସିଲେ, ପଡ଼ିଶା ଘରୁ ପକେଇଲେ ପଡିଲାନି ସିଡ଼ି ଉପରେ ବୋହିଲାବେଳକୁ ଭାରି କଷ୍ଟ ହଉଚି। ପାଇପ୍ ପକେଇ ଦେଇଚେ ଘରୁ ଆସିବାରୁ ଯୋ ବଡ ଲମ୍ବା ପାଇପ୍ ଟେ ଆଣିଥିଲୁ। ଆଉ ଏଇ ଭଳିଆ ଯେତିକି ପାଣି ରଖିଥିଲୁ କାରବାରେ ସରିଗଲାଣି, ଆଉ ଟିକେ ପାଣି ପକେଇ ସେ ଯାହାବି ହଉ ସନ୍ଧ୍ୟା ହବ ଆଉ ଏ ଥାଉ
ଆଚ୍ଛା। ଆଚ୍ଛା, ଆଚ୍ଛା ଆ, ତାହେଲେ ସେ ଯୋଉ ପାଇପ୍ ଟା ଆପଣ ପକେଇକି ଆଜି ତାଙ୍କ ଘରୁ ପାଣି ନଉଥିଲେ। ସେ ପାଇପ୍ ଟା ହଉଛି ମାନେ ଆପଣଙ୍କର ନୁହ ଆପଣ ଜଣଙ୍କଠୁ ଆଣିଥିଲେ, କିନ୍ତୁ ସେ ପାଇପ୍ ର ଲମ୍ବା ବହୁତ ଅଧିକ। ଥିଲା ମାନେ ସେଇ ଘରୁ ଏ ଘରକୁ ମାନେ ରୋଡ଼୍ ଏପଟରୁ ରୋଡ଼୍ ସେପଟକୁ ଯାଉଛି ମାନେ ସେ ପାଇପ୍ ଟା ତ ବହୁତ ବଡ଼ ହେଇଥିବ? ସେ ପାଇପ୍ ଟା କେତେ ବଡ ଥିଲା ଆଉ ସେ ପାଇପ୍ ର ଦାମ୍ କେତେ ହେଇଥିବ କହିଲେ?
ଏ ପାଇପ୍ ଟା ହଜାର ଦେଢ଼ ହଜାର ହେଇଥିବ। ପାଇପ୍ କୁ ଗୋଟେ ବଡିରି ପାଇବେ ଆଉ। ତାଙ୍କର ଘର କାମ ହଉଥିଲା ସିଏ ଆଣିଥିଲେ ସିଏ ଯାହା ଘରୁ ଆଣି ସେତାଙ୍କର ଘର କାମ ହଉଥିଲା ସିଏ ଆଣିଥିଲେ ପାଇପିଟା ସେମଝିରେ ଆମର ମଟର ଖରାପ୍ ହେଇଥାଲା ଅସିଥିଲେ। କହିଲେ ଆମ ଘରୁ ପାଇପି ଆଣିକି ପକେଇଲେନି ଆଜ୍ଞା ସେଇ ସେଇ କହିଥିଲତ। ଆଜି ଯାଇକି ଆଣିଲୁ ତାଙ୍କ ଘଟୁ ଆଉ।
ଯାହା ହଉ ତାହେଲେ ଏ ସେ ଆପଣଙ୍କର ଚିହ୍ନା ଲୋକଟି ବହୁତ୍ ଭଲ ଲୋକ ନିହାତି କାରଣ ସେ ନିଜ ଆଡ଼ୁହିଁ କହିଲେ ଆ ମୋର ପାଇପି ଅଛି ଆପଣ ନେଇଯାଆନ୍ତୁ ନହେଲେ ଆପଣ ଥୋଡ଼ି ଜାଣିଥିଲେ ତାଙ୍କର ପାଇପି ଅଛି ଏମିତି ଅସୁବିଧା ସୁବିଧାରେ ତାଙ୍କର ପାଇପ୍ ଟା କାମରେ ଆସିଲା ଆପଣଙ୍କର। ଭଲ ହେଲାନା ଏମିତି ମାନେ ସୁବିଧା ଏମିତି ଭଲ ଲୋକ ଦୁନିଆରେ ଥିଲେହିଁ ମାନେ ଭଲ ଲୋକଙ୍କ ଉପରେ ବିଶ୍ଵାସ ରହିବ ଆଉ ଆପଣ ଆପଣଙ୍କର କିଏ ଯାଇଥିଲେ ଆପଣଙ୍କର ଝିଅ ଯାଇଥିଲେ ନା ଆପଣଙ୍କର ସ୍ଵାମୀ ଯାଇ ସେ ତାଙ୍କ ଘରୁ ପାଇପିଟା ଆଣିବାକୁ ସେସାଙ୍ଗେ ସାଙ୍ଗେ ପାଇପି ଦେଇଦେଲେ?
ହଁ କଲି ତାଙ୍କ ମା ଗାଧଉଥିଲେ ତାଙ୍କ ଝିଅ କହିଲେ ମାମା ଗାଧଉଛନ୍ତି ମୁକଇନି ଅ କଲେ ଯିବେ ଆଉ ପାଇପିଟା କିଏ ଦବ ଆମର ମଟର ଖରାପ୍ ସେକଇଲେ ହଉଆସ ହେଠୁ ସାଙ୍ଗେ ସାଙ୍ଗେ ଯାଇକି ନେଇକି ଆଇଲା ଆସିକି ମୁ ଲଗେଇଲି ଲଗେଇକି ସେଗାଧେଇ ପାଧେଇ ଅଫିସ୍ ଗଲେ। ଆଉ ଆମେ ପିଲାମାନେ ଗାଧୋଇଲେ ଖାଇବା ପିଇବା ବାସନ ମଜା ଧୁଆ ରୋଷେଇବାସ ସବୁତାର ଚାଲିଲା ଆଉ ପାଣି ନଥିଲେତ କିଛି କରି ହବନି। ପାଣି ଆସିଲା ବୋଲି ସବୁ ଚଞ୍ଚ ଞ୍ଚଳ କଲୁ ଲୁଗାପଟା ଶୁଖେଇଥିଲୁ ତାର ବର୍ଷାତ ପକଉଛି ଲୁଗା ଶୁଖୁନି ଘରେ ଫ୍ୟାନରେ ପକେଇଛୁ ଶେଡ଼ି ଘରେ ପକେଇଛୁ ଲୁଗାପଟା ସବୁ ଉସୁମୁଳିଆ କନ୍ଧଉଚି। ଏଇ ଭଳିଆ ଖରା ନାହିଁ ବର୍ଷା ପାଗ।
ନାଇଁ ନାଇଁ ନିତିଦିନିଆ କାମ କାର୍ଯ୍ୟ ପାଇଁ ପାଣିଟା ନିହାତି ଦରକାର। ପାଣି ନଥିଲେ ସବୁ କାମ ଅଧୁରା ହେଇକି ରହିବ ଆପଣତ ଏତେ ଅସୁବିଧା ସୁବିଧାରେ ରହୁଛନ୍ତି ଆପଣତ ଜାଣିପାରୁଥିବେ ପାଣିଟା କେତେ ଦରକାର। ଆଉ ସେଇ ଯଉଲୋକ ପାଇପ୍ ଦେଇଥିଲେ ସିଏବି ବହୁତ୍ ଭଲ ଆପଣଙ୍କ ପାଣିର ଅସୁବିଧାକୁ ସେନିଜେ ଅନୁଭବ କରିକି ପାଣି ପାଇପ୍ ପାଇଁ ମନା କଲେଣିି ଚାହିଁଥିଲେତ ସେ ଆରାମସ ମନାବି କରି କରିଥାନ୍ତେ ଆଉ ରହିଲା ପାଣି ପାଇପ୍ କଥା ପାଣି ପାଇପ୍ ଟା ମତେ ମୁଁ ଦେଖୁ ଦେଖିଲି ପାଣି ପାଇପ୍ ର ଦ୍ରକ୍ଷଟା ବହୁତହିଁ ବଡ଼ ଥିଲା ବହୁତ୍ ମାନେ ପୁରା ଅତ୍ୟଧିକ ବଡ଼ ଥିଲା। ଆଉ ତାର ମୋଟେଇଟାବି ବହୁତ୍ ଭଲ ଥିଲା। ତ ପାଣି ଯଦି ପନ୍ଦର ମିନିଟ୍ ବି ଲଗେଇ ହେଇଥାନ୍ତା ଆପଣଙ୍କର ଉପରର ଟାଙ୍କିଟା ପୁରା ଫୁଲ୍ ହେଇଯାଇଥାନ୍ତା। ଆପଣ ଆପଣଙ୍କର ଉପର ଟାଙ୍କିଟା ଫୁଲ୍ କଲେ? ନା ଘରେ ସବୁ ରଖିଲେ?
ନା ନା ଘରେ ରଖିଚୁ ଉପର ପାଇପ୍ ଟାଙ୍କି ଫୁଲ୍ କରିନୁ ସେତଳୁ ଏକ ବାର ଟାଙ୍କିକି ପାଇବନି ପାଇପ୍ ପାଇନେ ସିଏ ତାଙ୍କର ଉଁ ସରୁ ପା ମୁଁହଟେ ଟ୍ୟାପର୍। କିଏ ଧରିକି ଏତେ ସମୟ ଯିବ ଟାଙ୍କି ପୁରିଲା ବେଳକୁ ଆମର ଏ ଆଠ ଦଶ ବାଲ୍ଟି ପାଣି ରଖିଲା ଆକୁ ଧରି ପାରୁନାହାନ୍ତି ଏତେ ପ୍ରେସର ହେଉଛି। ଟାଙ୍କି ଉପରୁ କିଏ ଧରିକି ରଖିବ ଆଉ ଯୋଉ ପାଇପ୍ ପାଇଯାଇଥାନ୍ତା ଟାଙ୍କିକି ଆଉ ଏତେ କରିବେ କିଏ? ହେଲା ତାଙ୍କ ଛାତଉପରୁ ପକେଇଥିଲେ ପୁଅ ଛୁଆ କେହି ନାହାନ୍ତି କିଏ କିଏ ଟେ୍ସନ ନେଇ କରିବ ତା ଵାପା ଆଇଲା ଆ ନୁନା ବାପା ଆ।
ନା -ହଁ -ହଁ ଏଇଟା ବି ଆପଣ ପୁରା ଅ ଠିକ୍ କଥା କହିଲେ କାହିଁକି ନା ହଉଚି ମାନେ ଏ ଏତେ ଉଞ୍ଚା ଜାଗାରୁ ଉପୁ ତଳୁ ଉପରକୁ ପାଇପ୍ ପା-ମାନେ ପାଣି ଟା ପାଇଥାନ୍ତା କି ନ ପାଇଥାନ୍ତା ସେଇ ଅସୁବିଧା ବି ଅଛି ଅଛି ଯେହେତୁ ଆପଣଙ୍କର ସମସ୍ତେ ପଳେଇଚନ୍ତି ଗାଁ କୁ ତ ତାହେଲେ ବି ଆଉ ଜମା ବି ହେଇ ପାରିନଥାନ୍ତା। ମାନେ ବୁଝିଲା ନା ତ ଏମିତି ମାନେ ଏମିତି ତାହେଲେ ଭଲ ହେଇଚି କିଛି ଅସୁବିଧା ନାହିଁ ଆପଣ ତାହେଲେ କଉ କଉଥିରେ ସବୁ ପାଣି ରଖିଲେ?
ତାର ବାଲ୍ଟି ଅଛି ଷ୍ଟିଲ ଡ୍ରମ୍ ଅଛି ହାଣ୍ଡି ତା ତସଲା, ଗାଙ୍ଗୁଲା, ବୁତଲ, ଜା ପାଇନୁ ବାଲ୍ଟି ସବୁ ତାର ଫୁଲ୍ କରିଦେଇଚୁ। ଆଉ କାରବାର ସଇଲାଣି ତିନିଟା ଚାରିଟା ବାଲ୍ଟି ଆଉ ଫାଙ୍କା ଅଛି ରାତିକି ଟିକେ ନେଇ ଆସିବୁ ଆଉ ମ ମଟର ସେଦିନ ଯଦି ନହେଲା ଆଉ।
ନାଇଁ ନାଇଁ ଭଗବାନ କରନ୍ତୁ ମଟର ଟା ହିଁ ସଜାଡ଼ି ଦିଅନ୍ତ୍ ସେ ମାଲିକ ଆପଣଙ୍କର ଯେମିତି ଆପଣଙ୍କୁ ଆଉ ତାଙ୍କ ଘରୁ ପାଣି ଆଣିବାକୁ ପଡିବନି। ସ-ତାଙ୍କର ବି ମାନେ ପାଣି ଯେତେ ଯାହା ହେଲେ ବି ପଇସା ଦେଇକି ଆଜିକାଲି ସମସ୍ତେ ଚଳୁଚନ୍ତି ମାନେ ଏମତି ପାଣି ଦବା ନବା ଟା ଟିକେ ମାନେ କିଛି ଅବଶ୍ୟ ସିଏ ଏତେ ଭଲ ବୋଲି ଆପଣଙ୍କୁ ପାଣି ଦେଲେ କିଛି କହିବେ ତ ନାହିଁ ନିଶ୍ଚୟ ମୁଁ ଜାଣିଚି ହେଲେ ତଥାପି ଆମର ବି ଗୋଟେ ମାନବିକତା ବୋଲି କିଛି ଅଛି ନା ନାହିଁ ତ ସେଥିପାଇଁ ଆମେ ବି ତାଙ୍କ ଘର ପୂର୍ବ ଥର ବି ଆପଣଙ୍କର ଯେତେବେଳେ ଖରାପ ହେଇ ଥିଲା ଆପଣ ଆଣିଥିଲେ ଏଇଥର ବି ମଧ୍ୟ ଯେତେବେଳେ ଖରାପ ହେଇଚି ଆପଣ ଆଣୁଚନ୍ତି। ହେଲେ ସିଏ ଏତେ ଭଲ ବୋଲି ଦଉଚନ୍ତି ଏଇଟା ହଉଚି ସବୁଠାରୁ ବଡ କଥା। ଏଇଟା ହିଁ ହଉଚି ମାନବିକତା। ଆପଣ ବି ସେମିତି କାହାକୁ ପାଣି ପାଇଁ ମନା କରିବେନି ବୁଝିଲେ।
ହାଲୋ।
ହଁ ଆପଣ ବି ସେମିତି ପାଣି ପାଇଁ କାହାକୁ ମନା କରିବେନି ମୁଁ ସେଇୟା ହିଁ କହୁଥିଲି ଆ ଆପଣଙ୍କୁ ଆପଣଙ୍କୁ ମୋ କଥା ସ୍ପଷ୍ଟ ଭାବରେ ଶୁଭୁ ନାହିଁ।
ଆମେ ନେଲେ ଆମେ କାହାକୁ ମନା କରୁନା। ଆଉ ତା ବୋଲି କିଏ ଛାତ ପକେଇବ ଘର କାମ କରିବ ବାହାଘର ଭୋଜି କରିବ ଆମେ ଦବୁ ନା ପାଣି ଏଇ ମଟର ଖରାପ୍ ହେଇଗଲା କିଏ ବୁଝୁଚି ହେଲେ ଏଇଭଳିଆ ସମସ୍ୟାରେ ଦଉନି ସେମାନେ କାମ କରିବେ ଆଉ ସିଏ ପ-ପାଣି ଆଣିବେ ନା ଆଉ। ଆଉ ଏମିତି ଆମେ ଯେମିତି ତାଙ୍କ ଘରୁ ପାଣି ଆଣିନୁ ଆଜି ଚଳୁଲୁ ସେ ଏମିତି କିଏ ନବ ଚଳି ତା ବୋଲି ଏଇ କାମର ପାଣି ଦବୁ ନା ମନା କରିବୁନି ବୋଲି।
ନାଇଁ। ହଉ ତାହାଲେ ଆପଣ ରଖନ୍ତୁ ମୁଁ ଏବେ ଯାଉଚି କଣ୍ କରିବି।
ହଉ।